ଆ ଖାଇ ପି ବ ବର୍ତ୍ତମାନ ବିଶ୍ରାମ ନଉଚି ଆଉ ଆପଣ କଣ କରୁଚନ୍ତି?
ମିଶ୍ର ନାଆ ମ ସେଇ ଖାଇ ପି ରେଷ୍ଟ ନବା କଥା ଆଉ ଆଉ ଦିନକର ପରିଶ୍ରମ ପୁରା ମୁଁ କହିଲି ଦିନକର ପରିଶ୍ରମ ପୁରା ଆଜି ଏଇଠି ମାନ୍ଦା ହେବ ମାନେ ଶୋଇଲି।
ନା ଆଉ କଣ କରିବ କାର୍ଯ୍ୟ ରହୁଚି କାମ ଘର କାମ ରହୁଚି। ଦିନକର ପରିଶ୍ରମ ବି ସେଇ ବାଟରେ ଯାଉଛି ଦିନ ସାରା ପରିଶ୍ରମ ହଉଛି ରାତିରେ ଟିକେ ବିଶ୍ରାମ ନେବାକୁ ପଡ଼ୁଚି ଆଉ।
ନ ହେଲେ ଆପଣ ସବୁ କାର୍ଯ୍ୟ କରୁଛନ୍ତି ଯାହାଫଳରେ କମ କାମରେ ସରିଯାଉଛି ବୁଝିପାରିଲେ?
ଆ ଆଧୁନିକ ପ୍ରଣାଳୀ ତ ବହୁଳ ମାତ୍ରରେ ବ୍ୟବହାର ହେଲାଣି। ହଁ ଆଗ କାଳରେ ଜେଜେମା ହେରିକା ସବୁ କଥା ହୁଅନ୍ତି।
ହୁଁ ନା ନାଇଁ ମୁଁ କହିଆ କଥା ଆଗ ଆପଣ ମାନେ ଆମ ଆଜିିକାଲି ଦିନ ଆ ତ ଆମେ କେତେ ଡେଭଲପ୍ କରିସାରିଲେଣି କେତେ ମାନେ ଆଗକୁ ବଢିଚାଲିଲେଣି କିନ୍ତୁ ଭାବିଲେ ଟିକେ ଆ ଆଗ କାଳ କଥା କେମିତି ସେ ଲୋକମାନେ ମାନେ ବ
ଆଗ ଆଗ କାଳରେ ଲୋକ ଆଦିବ ମ ଆଦିମ ଯୁଗ ଲୋକ ଥିଲେ ମୁଁ ଯଦି ଆପଣଙ୍କୁ ପୁରୁଣା ଯୁଗରୁ ନେଇଯିବି। ଯେତେବେଳେ ମନୁଷ୍ୟ ଯେତେବେଳେ ସୃଷ୍ଟିହେଲା ସେତେବେଳେ ଆରମ୍ଭରୁ ମଣିଷ ଯେତେବେଳେ ସୃଷ୍ଟି ହେଲା ସେତେବେଳେ ମଣଷ ତ କଣ କରୁଥିଲେ ନା କିଛି ତ ବ୍ୟବହାର ଜାଣିନଥିଲା ତାପରେ କିଛି ନଥିଲା। ପ୍ରଥମେ ଜଙ୍ଗଲରୁ କଞ୍ଚା ମାଂସ ଆଣିକି ଖାଉଥିଲେ ତ କାଟିବା ପାଇଁ ବି କିଛି ନଥିଲା। ତାପରେ ଧୀରେ ଧୀରେ କଞ୍ଚା ମାଂସା ଖାଇବା ଯେତେବେଳେ ଆରମ୍ଭ କଲେ ସେମିତି ଛିଣ୍ଡେଇ ଛଣ୍ଡେଇ ଖାଉଥିଲେ। ତାପରେ ପଥରରୁ ମୁନିଆ କରିକି କାଟିବା ଜନ୍ତ୍ର ଉଦ୍ଭାବନ କଲେ ତାପରେ ଦେଖିଲେ ଯେ ପଥରକୁ ପଥରରେ ଗସିଲେ ନିଆଁ ବାହାରୁଛି। ସେଥିରୁ ସେ ନିଆଁର ଉଦ୍ଭାବନ ଧୀରେ ଧୀରେ ଶଖିଲେ କିନ୍ତୁ ତା ସେଥିରୁ ଜଙ୍ଗଲରେ କୌଣସି କାରଣରୁ ହୁଏ ଗ୍ଲୋବାଲ୍ ଇଫେକ୍ଟ ପଡ଼ୁଥିଲା କି ଅଲଗା କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗିଗଲା ଯାହାଫଳରେ ସେ ନିଆଁ ଲାଗିଗଲାଠୁ କଣ ହେବ ନିଆଁ ପଶୁ ପକ୍ଷୀ ପୋଡ଼ିଯାଇଥିବେ ତ ସେଇ ତାର ସେ ପଶୁ ପକ୍ଷୀଙ୍କର ପୋଡ଼ା ମାଂସ ଖାଇଲେ ତାଙ୍କୁ ସେ କଞ୍ଚା ମାଂସଠାରୁ ପୋଡ଼ା ମାଂସ ଆହୁରି ସ୍ଵାଦିଷ୍ଟ ଲାଗିଲା ସେଥିପାଇଁ ସେ ଧୀରେ ଧୀରେ ପୋଡ଼ା ମାଂସ ଖାଇବାକୁ ଲାଗିଲେ କିନ୍ତୁ ପୋଡ଼ା ମାଂସ ଖାଇବେ କେମିତି ସେ ତାଙ୍କ ପାଖରେ ତ ନିଆଁ ନାହିଁ ସେଥିପାଇଁ ସେ ନିଆଁକୁ ଆଣିବେ କେମିତି ପଥରକୁ ପ ପଥରରେ ଘସିଲେ ଆଉ ସେଥିରୁ ଦେଖିଲେ ନିଆଁ କୋଣରୁ ବାହାରିଲା ତାଠୁ କାଠରୁ ଘସିଲେ ଦେଖିଲେ ନିଆଁ ବାହାରିଲା ତ ସେମିତି ସେ ନିଆଁରେ ଉଦ୍ଭାବନ କଲେ ତାପରେ ଖାଇଲେ।
ଆଜ୍ଞା।
ପି ଖାଇଲେ ତାପରେ ଚକର ବ୍ୟବହାର କରି ଶିଖିଲେ କାନା ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯେତେବେଳେ ଯାଇ ଯିବେ ସେତେବେଳେ ଚକର ବ୍ୟବହାର ଶିଖିଲେ। ଚକରେ ନେଇ ଗଲେ ଶକଡ଼ ଗଡ଼ା ଗାଡ଼ିରେ ନେଇକି ଗଲେ ଗୋ ଜେଗାରୁ ଆଉ ଗୋଟେ ଜାଗା ଜିନିଷ ନଈ ପାର ହେବା ଅସୁବିଧା ହେଉଥିଲା ଧୀରେ ଧୀରେ ତାଙ୍କ ବୁଦ୍ଧି ବଳ ଖଟେଇ ନଈ ପାର ହେଲେ। ତ ନଈ ପାର ହେଲେ ଏତେବେଳେ ନଈ ପାର ହେଲେ ସେ କେତେ ବେଳେ ତାପରେ ଧୀରେ ଧୀରେ କଣ ହେଲେ ନା ଆରାମସେ କା ପୋଲରିକା ତିଆରି କରି ନଈ ପାର ହେଲେ ଏମିତି ଧୀରେ ଧୀରେ ତାଙ୍କର ଜୀବନଶୈଳୀ ଆରମ୍ଭ ହେଲା ଆରମ୍ଭ ହେଲା ଚାଲ ଧୀରେ ଧୀରେ ଧୀରେ ଧୀରେ ମଣିଷ ଆଧୁନିକ ଶୈଳୀରେ ପ୍ରବେଶ କଲା ଆଦିମ ମଣିଷ ସେଥିରୁ ଆଧୁନିକ ଶୈଳୀ କୁ ମଣିଷ ଆସିଲା ତ ଏଇ ଯେଉଁ ସମୟରେ ମଣିଷ ନିଜର ବ୍ୟବହାର କରୁଥିଲା ଯାହାବି ଧର ସେତେବେଳେ ଚକର ବ୍ୟବହାର କରୁଥିଲା। ତା ପରେ ଆଧୁନିକ ଯୁଗରେ ଗାଡ଼ିର ବ୍ୟବହାର କଲା। ତ ଏମତି ସବୁ ବ୍ୟବହାର ହେଉଥିଲା ହେଲେ ସେତେ ବେଳେ ଯୋଉ କାଠର କାଠ ପୋଲ କରୁବା ହେଉଥିଲା ନଈ ପାରିବା ପାଇଁ ସେଟା କେମିତି କଣ ହଉଥିଲା?
କାଠ ପୋଲ ଯୋଉ ସିଏ କରୁଥିଲେ ଯେମିତି ଆମର ଆଜ୍ଞା ଆଜ୍ଞା ହଁ ସିଏ କଣ କରୁଥିଲା। ଦୁଇ ତିନିଟା କାଠକୁ ଯୋଡିକି ତାକୁ ସୂତାରେ ସୂତା ତ ନଥିଲା ସେତେ ବେଳେ ଗଛର ବକ କଳ ସାହାଯ୍ୟରେ ତାକୁ ବାନ୍ଧିକି ନାଆ ଭୟ ର ପାର ହେଉଥିଲେ। ନଈ ପାର ହେଉଥିଲେ ଯାହା ପରେ କଣ ନା ଦେଖନ୍ତୁ ସେଇ ଜିନିଷକୁ ଦେଖିକି ଆଧୁନିକ ପରେ କଣ ହେଲା ନା ଡଙ୍ଗା ତିଆରି ହେଲା। ଡଙ୍ଗା ସେମିତି ସିଏ ସେମିତି କିନ୍ତୁ ସିଏ କାଠରେ ହେଇଥିଲା ଇଏ କିନ୍ତୁ କାଠରେ ହେଲା କିନ୍ତୁ ଇଏ ଟିକେ ଅଲଗା ପ୍ରଣାଳୀରେ ତାର ଅନ୍ୟ ପ୍ରଣାଳୀ ରେ ହେଲା ଯାହା ଫଳ ରେ କଣ ନା ଲୋକ ଜେଇଠୁ ଯୋଉଠି ଦିଟା ଲୋକ ବସିକି ଯାଇ ପାରୁଥିଲେ ସେଠି ସେଠି ଛଅଟା ଲୋକ ବସି ଯାଇପାରିବେ କଣ ହେଲା ଦୁନିଆଁ ଆଧୁନିକ ଦୁନିଆଁ ରେ ବଢିଲା ବିତିତ ଲୋକ ଲୋକ ଯିବା ସଂଖ୍ୟା ବଢିଲା କମ୍ ସମୟ ଭି ତେବେ ନଈପାର ହେଇ ପାରୁଥିଲେ ଯେମିତି ଆପଣ କହିଲେ ନିଆଁ ନିଆଁ। ଆପଣଙ୍କର ସେମତି କଞ୍ଚା ମାଂସ ଖାଉଥିଲେ ତାପରେ ପୋଡା ମାଂସ ଖାଇଲେ। ପୋଡ ମାଂସ ଖାଇବା ଦ୍ଵାରା କଣ ସେ ପଥରରୁ ପଥର ଘଷିକି ନା ନିଆଁ ବାହାର କରୁଥିଲେ। ତାପରେ କଣ ଆଧୁନିକ ଯୁଗ କଣ ହେଲା ନା ସେ ପଥରରୁ ପଥର ଘଷି ଡିଆସିଲ୍ ଆଁ ଲାଇଟର। ଏଇ ସବୁ ବିଭିନ୍ନ ପ୍ରକାର ଦୁନିଆଁ ଆଧୁନିକ ଯୁଗରେ ସମ୍ଭବପର ହେଲା। କିନ୍ତୁ ପ୍ରଥମେ ଦେଖିବାକୁ ଗଲେ ଆଦିମ ମଣିଷ। ତାର ସବୁତିକ ଜିନିଷ ଉଦ୍ଭାବନ କରିକି ଯାଇ ସାରିଛନ୍ତି ଯାହାଫଳରେ କଣ ଆମେ ତାକୁ ଆଧୁନିକ ପ୍ରଣାଳୀରେ ବୈଜ୍ଞାନିକ ମତାମତ ଅନୁସାରେ ବୈ ବୈଜ୍ଞାନିକ ପ୍ରଣାଳୀରେ ଅଲଗା ଆମେ ବ୍ୟବହାର କରୁଚେ ଆଜ୍ଞା।
ସେତେବେଳେ ପୁରୁଣା ଜିନିଷ ଗୁଡା ସବୁ ଯାହା ଯାହା ଥିଲା ଏବେ ତାହାର ଟିକେ ଆଧୁନିକରଣ ଚକ ଚକ ସେଥିରେ ଫାଷ୍ଟ ସେ ଗୋଟେ ଚକ ତିଆରି କଲେ ଚକରେ ଯୋଡିକି ଗୋଟେ ଠେଲା ଗାଡି ତିଆରି କଲେ। ତାପରେ ଠେଲା ଗାଡି, ଧୀରେ, ଧୀରେ ଶଗଡ଼ ଗାଡ଼ି ତିଆରି ହେଲା। ଶଗଡ଼ ଗାଡ଼ିରେ ଧୀରେ, ଧୀରେ ତାଙ୍କର, ଆ, ଆରମ୍ଭ ହେଇକି, ଏବେ ଆମେ ଯେମତି, ସେ ଆଧୁନିକରେ କାର୍, ସାଇକେଲ, ମୋଟର ସାଇକେଲ, ଏଗୁଡା ସବୁ ବ୍ୟବହାର କରୁଚେ, ସେଗୁଡା ସବୁ ହେଉଥିଲା। ହଁ, ଏମିତି ଭାବରେ ତା, ର ସବୁ ଚାଲିଥିଲା ଧୀରେ, ଧୀରେ, କିନ୍ତୁ ତାପରେ, ଆମେ ଏବେ ବହୁତ, ତୁ ଆଧୁନିକ ଜୀବନରେ ବହୁତ ଡେଭଲପ୍ କରିଗଲେଣି। ନିଆଁ, ନିିଆଁ ର ବ୍ୟବହାର, ଯେତେବେଳେ ଧୀରେ, ଧୀରେ ଶିଖିଲେ। ତାପରେ ଏବେକା ଯୁଗରେ, ଯୁଗ ରେ ଦିଆସିଲି ବାହାରିଲାଣି। ତାପ ରେ ସେତେବେଳ, ବୋହୂମାନେ କାଠକୁ, କାଠ ଯୋଡିକି ନଈପାରହେଉଥିଲେ, ଏବେ ଡଙ୍ଗା ପକେଇକି ଲୋକ ନଈପାର ହେଲେଣି। ତା ପରେ ଜଳ ଜାହାଜ ବାହାରିଲାଣି।
ହଁ, ଆପଣଙ୍କର ଡଙ୍ଗା, ଡଙ୍ଗା ବି ଡଙ୍ଗା, ଡଙ୍ଗା, ପରେ, ତାପରେ ଆମର ଜଳ ଜାହାଜ ହେଲା। ଉଢାଜାହାଜ ହେଲା। ବୈଜ୍ଞାନିକ ମାନେ, ତାଙ୍କର ବୁଦ୍ଧି ବଳ ଖଟାଇ ଦିନ, ଦିନ ଆଗ, ଆଗାମୀ ଦିନରେ ମଧ୍ୟ, ଆହୁରି କିଛି ବିଭିନ୍ନ ପ୍ରକାର, ପ୍ରକାର ର ଜାହାଜ ହଉ କି, ଯେ କୌଣସି ବି ବିଦ୍ୟୁତ ଚାଳିତ ହଉ, ଭବିଷ୍ୟତରେ ବିଦ୍ୟୁତ, ଚାଳିତ ଜିନିଷ ବି, ଏଇଟା ତ ଆମର ଏବେ, ତୈଳରେ ତୈଳରେ ଚଲେ ଯେମିତି ବୁଡା ଜାହାଜ ହଉ ଆ ପାଣି ଜାହାଜ ହଉ ଏସବୁ ତୈଳରେ ଚାଲିଛି ଭବିଷ୍ୟତ ଆଗାମୀ ଭବିଷ୍ୟତରେ ଇଏ ଭବିଷ୍ୟତରେ ବିଦ୍ୟୁତ୍ ଚାଳିତ ବି କାହିଁକି ନା ଦେଖନ୍ତୁ। ଆଜିକାଲି ଦୁନିଆରେ ଯେତକ ପରିମାଣର ତୈଳ ସେବା ହଉଛି। ଯେପଟ ତୈଳର ଅଭାବ ଦେଖାଗଲାଣି ସେଥିପାଇଁ ସ ବୈଜ୍ଞାନିକ ମାନେ ଚେଷ୍ଟା କରୁଛନ୍ତି ବା ସମସ୍ତେ ଚେଷ୍ଟା କରୁଛନ୍ତି ଯେମତି ଏଗ ଆମର ବିଦ୍ୟୁତ ଚାଳିତ ଜିନିଷ ଚାଲିବା ପାଇଁ। ଏମିତି କ ସବୁ ପ୍ରଥମେ ପ୍ରଥମେ ସ୍କୁଟି ବାହାରିଲା ତାପରେ ଆମର ବାଇକ୍ ବାହାରିଲା ଏବେ କାର ମଧ୍ୟ ବାହାରିଲେଣି ଯେ।
ଆମେ ଧୀରେ ଧୀରେ ଆଧୁନିକ ଯୁଗକୁ ଯାଉଛେ ନା ଆଧୁନିକ ଯୁଗକୁ ଯାଉଛେ ମାନେ ନୂଆ ନୂଆ ଜିନିଷ ସବୁ ଉଦ୍ଭାବନ କରାହଉଛି। ଲୋକଙ୍କ ସୁବିଧା ପାଇଁ ନୂଆ ନୂଆ ଯନ୍ତ୍ରପାତି ମାନ ଯେମିତି ଉଦ୍ଭମନ କରାଯାଉଛି ସେମିତି ନୂଆ ନୂଆ ଗାଡ଼ି ଉଦ୍ଭାବନ କରାଯାଉଛି ତା ଆଗରୁ ଯେମିତି କହିଲି ଶଗଡ଼ ଗାଡ଼ି ଚାଲି ଥିଲା। ତାପରେ ସାଇକେଲ ଆସିଲା ସାଇକେଲରୁ ମୋଟର ସାଇକେଲ ଆସିଲା ମୋଟର ସାଇକେଲରୁ କାର୍ ଆସିଲା। ରୁ ଉଡ଼ା ଜାହାଜ ଆସିଲଥିଲା ତ ଏମିତି ସବୁ ମଣିଷ ଧୀରେ ଧୀରେ ଅଗ୍ରଗତ ସେ କରୁଛି ତ ସେଇ ହିସାବରେ।
ସିଏ ଯେ ସିଏ ଯେତେବେଳେ ଆମର କଣ କରୁଥିଲା ଆଉ ଗୋଟେ କଥା ଆପଣ ସେ ଛାଡି ଗଲେ ସେଟା କଣ ନା ଆଗେ କଣ କହନ୍ତୁନା ଗଛର ବକଳ ବିନ୍ଧୁଥିଲେ ତାପରେ କଣ ନା ସିଏ ସବୁ ବକଳକୁ ସେଇ ହିସାବରେ କାଟି କି ପିନ୍ଧିବା ଫଳରେ ସେ କଣ କହ ନା ସାର୍ଟ ପ୍ୟାଣ୍ଟ ବାହାରିଲା ତାପରେ ଆଧୁନିକ ଯୁଗରେ ଲୋକ ସାର୍ଟ ପ୍ୟାଣ୍ଟ ବୁଟ ଏଟ ସବୁ ପିନ୍ଧି ପାରୁ ବୁଝିପାରୁ ଚ ନା ନାଇଁ ସେଇଟା କିଏ ଶିଖେଇଲା ଆଦ୍ୟ ମଣିଷରେ। ଆଦ୍ୟ ମଣିଷ ଆଧୁନିକ ଯୁ ମୋ ପ୍ରଶ୍ନ ଯେ ଆଧୁନିକ ଆଉ ଆଦ୍ୟ ଭିତରେ ଆପଣଙ୍କୁ ଯୋଉ ଆଦ୍ୟ ମଣିଷ ଜୀବନ ଯାପନ ଟା ଶୈଳୀ ଟା ଠିକ ଥିଲା ନା ଏବେ ଆଧୁନିକ ଜୀବନ ଯାପନ ଶୈଳୀ ଟା ଠିକ ଅଛି।
ଦେଖନ୍ତୁ ଆଦିମ ମନୁଷ୍ୟଙ୍କ କଥା ଆମେ ଯିବା ଯଦି ପ୍ରଥମରୁ ତାହେଲେ ସେମାନେ ପ୍ରଥମେ ବଞ୍ଚିବା ଶିକ୍ଷ। ପିଲା ଆରମ୍ଭ କଲେ ସେତେବେଳକୁ ନା ତାଙ୍କ ପାଖେ କୌଣସିର ବିଜ୍ଞାନ କାରିଗରିୀ ଥିଲା ସେଗୁଡ଼ା ସବୁ କିଛି ନଥିଲା। ସେ ଧୀରେ ଧୀରେ ଯେତେଳେ ବଞ୍ଚିବା ଶିଖିଲେ ଆରମ୍ଭ କଲେ ତାଙ୍କର ଖାଦ୍ୟ ଖାଇବାରୁ କାହିଁକିନା ଖାଦ୍ୟ ଖାଇଲେ ବଞ୍ଚିବେ ନା ମଣିଷ ଖାଦ୍ୟ ଖାଇବାରୁ ଯାହା ପାଇଲେ ସେତେବେଳେ ଆଉ ତାଙ୍କାର ଏତଟା ନଥିଲା। ହଁ ଆମକୁ ଏଇ ଏଇ ଜିନିଷ ଖାଇବାର ଅଛି। ଆମେ
ହଁ ସେତେଟା ବୁଦ୍ଧି ନଥିଲା ଯେ କେମିତି ତାକୁ ପ୍ରଣା
ହଁ ସେ ଜାଣି ହିଁ ନଥିଲେ କିଛି। ଧୀରେ ଧୀରେ ଯେତେବେଳେ ଜିନିଷ ଖାଇଲେ କଞ୍ଚା ଖାଇଲେ କଞ୍ଚାରୁ ପୋଡା ଖାଇଲେ ତାପରେ ଆମେ ଏବେ ଯେମିତି ମସଲା ମସ ଲି ଖାଉଚେ ତ ସେମିତି ଖାଇ ତ ଧୀରେ ଧୀରେ ସବୁ ଜିନିଷ ଯେମିତି ଆମେ ସବୁ ଶିଖୁଚେ ଛୋଟରୁ ପିଲା ଲା ବଡ ହୋଉଚି ସେମିତି ସେ ଧୀରେ ଧୀରେ ସେରା ସବୁ ଜିନିଷ ଆରମ୍ଭ କଲେ ଶିଖିବ। ଆଉ ଧୀରେ ଧୀରେ ଜାଣିଲେ ବୁଝିଲେ ଯେ କଣ କେମିତି କୋଉଠି କଣ କଲେ କଣ କରି ହବ। ନିଆଁ କୋଉଠୁ ବାହାରିବ କୋଉ ଜିନିଷ କଉ ଜାଗା ଯିବ ଚାଷ କାର୍ଯ୍ୟ ବି ସେ ତାପରେ ଦେଖିଲେ ଯେମିତି ମଞ୍ଜିରୁ ସେଇ ମଞ୍ଜି ପକେଇଲେ ଗଛ ଉଠି ଯାଉଚି ସେ ସେତେବେଳେ ଚାଷ କାର୍ଯ୍ୟ ଆରମ୍ଭ କଲେ ତ ଏମିତି ଭାବରେ ଆମ ସେ ଆଦିମ ମଣିଷ
ହଁ ଆପଣ ଯୋଉ କହିଲେ ବି ଆଉ ଏଇଟା ଯୋଉ କଥା କହିଲେ। ସେ ଚାଷ କଥା ଯୋଉ କହିଲେ। ସିଏ ଆପଣଙ୍କର ବିନା ରାସାୟନିକ ସାର କୃତିମ ଉପାୟରେ କରୁଥିଲି ଯେମିତି ଆମର ଖତ ଯେ କୌଣସି କାର୍ଯ୍ୟରେ କିନ୍ତୁ ଆଜିକାଲି ହଁ କମ୍ପୋଷ୍ଟ ସେମିତି ଆଜିକାଲି ଲୋକ କଣ କରୁଚନ୍ତି ନା ଚାଷ ଜମିରେ ବିଭିନ୍ନ ପ୍ରକାର ରାସାସୟନିକ ରାସାୟନିକ ସାରରେ ପ୍ରୟୋଗ କରୁଚନ୍ତି। ଏହା ହବାଦ୍ୱାରା କଣ ହୋଉଚି। ନା ଚାଷ ହେଇଯାଉଚି କିନ୍ତୁ ମାଟିର ଉର୍ବରତା କମି ଯାଉଚି ଯାହାଫଳରେ କଣ ହୋଉଚି। ନା ତମେ ଯଦି ଦ୍ଵିତୀୟ ବାର ସେଇ ପ୍ରଣାଟିରେ ଯଦି ଆପଣ କିଛି ଗଛ ଫଛ ଲଗୋଉଚନ୍ତି। ସେ ମାଟିର ଉର୍ବରତା ଦିନକୁ ଦିନ କମି କମି ଯାଉଚି। ଗୋଟେ ଏଇଠି ଛୋଟ କଥା। ମତେ ଆର ତେ ତ ଯେ ଚାଷ କଥାରୁ ମନେ ପ‌ଇଲା କି ଯେ ଚାଷୀକୁ ଜିଆର ବ-ବନ୍ଧୁ କାହିଁକି କୁହାଯାଏ।
ଚାଷୀଙ୍କୁ ଯିଆର ବନ୍ଧୁ ଏଇଥିପାଇଁ କୁହାଯାଏ। ଯେ ଯେ ତେବେଳେ ସିଏ ମାଟିରେ ଚାଷ କରେ ଆମ ଜିଆ ଥାଆନ୍ତି। କଣ ପାଇଁ ନା ମାଟିର ଉର୍ବରତାକୁ ବଢାନ୍ତି। ଜିଆର କାମ ହେଲା ମା ଟିକୁ ଉର୍ବର କରାଇବା ତ ଆଉ ଆଉ ଫସଫସିଆ କରିବା ଫସଫସିଆ ହେଲେ କଣ ହୁଏ। ନା ଯେତେବେଳେ ଆମେ ଗୋଟେ ମଞ୍ଜି ନେଇକି ପୋତୁଚେ ସେ ମଞ୍ଜିରୁ ଯେତେବେଳେ ଗଜା ଉଠିବ ମାଟିଟା ହାର୍ଡ଼ ରହିଲେ ଟାଣ ରହିଲେ। କଣ ହବ ନା ଗଛଟା ଭଲରେ ବଢି ପାରିବନି ତ ଯେତେବେଳେ ଜିଆ ମାଟିକୁ ଉର୍ବର କରୁଚି ଆଉ ତା ସହିତ ଫସଫସିଆ ବି କରୁଚି। ଫସଫସିଆ ହେଲେ ଆମ ଚାରାଟା ଯା ଗଛ ଯାହା ବି ଲଗେଇବା ସେ ଖୁବ୍ ଶୀଘ୍ର ବଢିବ ଆଉ ଭଲ ଫଳ ଦବ।
ତାହେଲେ ଏବେ ଆମେ କହିପାରିବାନି କି ଜିଆ ଏବେ ବା ଚାଷର ଯୋଉ ଚାଷୀର ବନ୍ଧୁ ବୋଲି। କାହିଁକି ନା ଦେଖନ୍ତୁ କୃଷକର ବନ୍ଧୁ କି ଚାଷୀର ବନ୍ଧୁ ଯେକୌଣସି ବି ହୋଉ। କାହିଁ କହିପାରିବାନି ନା ଶୁଣନ୍ତୁ ଓଇକିୟୋ ପ୍ରଥମ କଥା ହୋଉଚି। ଯିଏ ଜିଆକୁ କାହିଁ କହିପାରୁନ କାହିଁକି ଜିଆ ଯେତେବେ ରାସାୟନିକ ସାର ଯେତେବେଳେ ଆମେ ପ୍ରୟୋଗ କରୁଚେ। ସେଠି ମାଟିରୁ ଫସଫରସତା କମି ଯାଉଚି। ଦ୍ଵିତୀୟତଃ କଣ ହୋଉଚି ନା ଜିଆର ସେଠି ମୃତ୍ୟୁବରଣ ଘଟୁଚି। ଯାହା ଫଳରେ କଣ ହୋଉଚି। ଜିଆ ଏବେ ଦେଖିବାକୁ ବି ମିଳୁନାହାନ୍ତି। ମାଟିର ଉର୍ବରତା ଯିଏ କରେ ସିଏ ବି ମଧ୍ୟ ମରିକିନା ମାନେ
ପ୍ରୟୋଗ ଦ୍ଵାରା ଜମିରେ ଜିଆ ସହିତ ଉପକାରୀ କୀଟମାନେ ବି ମରି
କୀଟ ମଧ୍ୟ ମରି ଯାଉଚନ୍ତି ଆଜ୍ଞା।
ଅଣୁଜୀବ ଉପକାରୀ ଅଣୁଜୀବ ମାନେ ଯାହା ମାଟିରେ ରହୁଚନ୍ତି। ସିଏ ବି ଧୀରେ ଧୀରେ ମରିଯାଉଚନ୍ତି କାହିଁକିନା ଏତେ ରାସାୟନିକ ସାର ପ୍ରୟୋଗ ହୋଉଚି। ଆଉ ଚାଷୀ ବି କଣ କରିବ ଚାଷ ଲୋ ଭରେ ଅଧିକ ଫସଲ ଅମଳ ପାଇଁ ସେ ରାସାୟନିକ ସାରର
ଆଜ୍ଞା ହଁ ସେଇଆ ତ କହିଲେ ଯେମି
କିନ୍ତୁ ଲୋକଙ୍କୁ ସଚେତନ କରାଇବାର ଅଭାବ ଅଛି। ଲୋକ ସଚେତନ ହେଇଗଲେ ହେଇଯିବ।
ଆଜ୍ଞା ଶୁଣନ୍ତୁ ଆମେ ଗୋଟେ ଜିନିଷ ଟେ ଦେଖିବା। ଆମେ ଜୀବନ କାଳ ଭିତରେ ଡେଲି ଆମେ ବିଷ ଖାଉଛେ। କଣ ପାଇଁ କୁହନ୍ତୁ? କାହିଁ କାହିଁକି ନା ଶୁଣନ୍ତୁ ପ୍ରଥମ କଥା ହେଉଛି ହଁ ଯେଉଁ ଜିନିଷ ଟା ଆମେ ଖାଉଛେ ସେ ଜିନିଷଟା ଆମେ ରାସାୟନିକ ସାର ପ୍ରୟୋଗ କରୁଛେ। ଯାହାଫଳରେ କଣ ଆମେ ଗୋଟିଏ ଛୋଟିଆ କଥା ଆମେ ଡେଲି ଜୀବନରେ ବିଷ ଖାଉଛେ। କିନ୍ତୁ ଆମେ ମରୁନେ ଡେଲି ଜୀବନରେ ବିଷ ଜଣେ ଦିନେ ଜୀବନରେ ଡେଲି ବିଷ ଖାଉଛେ କାହିଁକିନା ଧୀର ପାଣି ଜୀମିତି ପଥର କାଟେ ସେମିତି ବଡ଼ିରେ ଛୋଟ ଛୋଟ ଜିନିଷ ହେଇ ଯେମିତି ଆମର କୋଲୋଷ୍ଟ୍ରୋର ଗ୍ୟାସ୍ ଆଁ ଛୋଟ ଛୋଟ ଜୀବାଣୁ ଆମ ବ ମାନେ ଶରୀର ଭିତ ଭିତରକୁ ଯାଇକି ଯାହା ଫଳରେ କଣ କରୁଛନ୍ତି ନା ଆମ ଶରୀର କୁ ଖରାପ କରୁଛନ୍ତି। ଯଦି ଆମେ ସେଇ ପୁରୁଣା ପ୍ରଣାଳୀରେ ଯେମିତି ଆଦିମ ମଣିଷମାନେ ପୁରୁଣା ପ୍ରଣାଳୀରେ ଜୈବ ବିଭିଦତା କରିକି କି କମ୍ପୋଷ୍ଟ କରିକି ଖତ କରିକି ସାରର ମାଟିର ଉର୍ବରତା ବଢ଼ାଇବା ସାଙ୍ଗରେ ଫସଲ କରୁଥିଲେ ଆଜିକାଲି ଯଦି ସେଇ ପ୍ରଣାଳୀରେ ଠିକ୍ ସମୟରେ ଠିକ୍ ଚା କାମରେ ହବ ଆମକୁ ଏତେଟା ରୋଗ ବ୍ୟାଧି ଏମିତି ହବାର ନାହିଁ ଆଜ୍ଞା। ଯାହାଫଳରେ କଣ ହବନା ଆମ ମାଟି ଉର୍ବରତା ଆଜ୍ଞା।
ଆପଣ ଯେଉଁ କଥାଟା କହିଲେ ପୁରା ଠିକ୍ କଥା କହିଲେ ଯା ସେଇ ତା ଯୁ ଆପଣ କହୁଛନ୍ତି ତା ଭିତରେ ଲୋକଙ୍କୁ ସଚେତନ କରିବା ଜରୁରୀ ଯେ କାହିଁକି ଆମେ ରାସାୟନିକ ସାର ମା ସେ ସବୁ କରିବା ନାହିଁ।